ଆଜ୍ଞା ବାନ୍ଧବୀ ଶୁଭ ସଖାଳ।
ଶୁଭ ସଖାଳ।
ବାନ୍ଧବୀ କଣ କରୁଚନ୍ତି ଆପଣଙ୍କର ସେପଟେ ବୃଷ୍ଟିପାତ ହୋଉଚି?
ବୃଷ୍ଟିପାତ ହଉଚି ଜୋର ସୋରରେ ସକାଳୁ ଚାଲଚି।
ଆଜ୍ଞା ଆମର ଏଠାରେ ବି ହଁ ଆମ ଅଞ୍ଚଳରେ ଏମିତିଆ ବୃଷ୍ଟିପାତ ଯେ ଆମର ଦାଣ୍ଡରେ ପୁରା ପାଣି ଏକଦମ୍ ଆଣ୍ଠିଏ ଆଣ୍ଠିଏ ବୁଝିଲେ ଆ ଆମେ
ଆମେ ଘରୁକୁ ଡେଇଁ ଡେଇଁକି ଆସୁଚୁ ବୁ
ଆଚ୍ଛା।
ଆଜ୍ଞା କୁହଁ।
କଁ କହିଲେ?
ମୁଁ କହିଲି ଆପଣ କଣ ଖାଇଚନ୍ତି?
ମୁଁ ବର୍ତ୍ତମାନ ବରା ତରକାରୀ ଖାଇକି ଆସିଲି।
ଆଜ୍ଞା ଆମର ତ
ହଁ ଆଜ୍ଞା ଆମେ ଟିକେ ନାଲି ଚା ଏଇ ବର୍ଷା ପାଗକୁ ବୃଷ୍ଟି ପାତର ଏଇ ଯୋଉ ସବୁ ପାଗ ଦେଖିକି ଆମେ ଟିକେ ନାଲି ଚା ଆଉ ଆମେ ଟିକେ ଅ ତା ଧେରେ ବୁଡ଼େଇକି ଟିକେ ମୁଢ଼ି ଯୋଉ ଖାଆନ୍ତି
ହଁ।
ଖାଇଥିଲୁ ଆଉ ଗ୍ରହଣ କରିଥିଲୁ ଆଉ। ଆଉ ଆପଣ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ କଲେଣି ଖାଦ୍ୟ ପ୍ରସ୍ତୁତ କରାହେଲେଣି?
ନାଇଁ ନାଇଁ କରାହେଇନି ହବ।
ଆଜ୍ଞା ଆଜ୍ଞା।
ଆପଣଙ୍କର ହେଲାଣି?
ହଁ ହଁ ଆମର ଚାଲିଚି ଆମର ଯାହା ତ ଭାତ ଆଉ ଡାଲି ସବୁ ସରିଲାଣି ଯାହା ସବୁ। ଆଉ ବାକି ଯାହା ଲଗ ଗେଇଖିଆ ଶାଖା ଯାହା ହବାର ଅଛି ସେଇଟା ଟିକେ ବିଳମ୍ବରେ ହବ ଆଉ ଗରମ ଗରମ ରମ ଖାଇବାରେ ଟିକେ ମଜା ଥାଏ ନା।
ହଁ।
ଆଜ୍ଞା।
ଆପଣ ନିଜେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।
ହଁ, ଆଜ୍ଞା। କଣ କରିବେ ଆମେ ଆମକୁ କରିବାକୁ ପଡୁଛି ଘରେ ଯେହେତୁ ମୁଁ ହିଁ ରୋ ଉଛି ତ ସମସ୍ତଙ୍କ ପାଇଁ ତ ରୋଷେଇ କରିବାକୁ ପଡୁଛି।
ଆଉ ସମସ୍ତେ?
ଆଉ ସମସ୍ତେ ଆମର ଟିକେ ବାହାରେ ବ୍ୟବସାୟକୁ ଯାଉଛନ୍ତି ନା। ସେଥିପାଇଁ ମୁଁ ଘରେ ରହିଲେ କରିବାକୁ ପଡୁଛି ମତେ।
ଆଛା ଉଁ ହୁଁ।
ଆଉ ଆପଣଙ୍କର ସେପଟେ ସବୁ କଣ ଚାଲିଛି ଏବେ କଣ ଆପଣ ଙ୍କ ଗାଁରେ ଏଇନା କଣ ହଉଛି?
ଏବେ ତ କିଛି ନାହିଁ ଏଇ ରଜ ଗଲା।
ଆଜ୍ଞା ରଜରେ ଆପଣ ଆପଣ ରଜରେ କୁଆଡେ କୁଆଡେ ଆପଣ ଜାଗାକୁ ମୁଁ ଶୁଣଛି ମୁଁ ଶୁଣିଛି ନୁହେଁ ରଜରେ ଆମର ଯେମିତି ଓଡିଆ ସଂସ୍କୃତିରେ ରଜରେ ସବୁ ଝିଅମା ମାନେ ନୂତନ ପୋଷାକ ପିନ୍ଧିକି ବୁଲିବାକୁ ଯାଆନ୍ତି ନୂତନ ନୂଆ ନୂଆ ଜାଗ ଗାକୁ ବୁଲିବାକୁ ଯାଆନ୍ତି ସେମିତି ଆପ ଆପଣ ଅ କୁଆଡେ ଯାଇଥିଲେ ଆପଣ ସବୁ ବୁଲାବୁଲି କୋଉଠି କରିଥିଲେ?
ମୁଁ ତ ଆପଣ ଯେମିତି କହିଲେ ନୂତନ ପୋଷାକ ପିନ୍ଧନ୍ତି ମୁଁ ନୂତନ ପୋଷାକ ଉଁ କିଣିକରି ଆଣିଥିଲି ତାପରେ ଉଁ ପ୍ରଥମ ରଜ ଆମର ଥାଏ ଯୋଉ ପ୍ର ପ୍ରଥମ ରଜ ଦିନ ଆମେ ଟିକେ ଯାଇଥିଲୁ, ମୋ ଭାଉଜଙ୍କ ଘରକୁ ଟିକେ ଯାଇଥିଲୁ। ବୁଲିବା ପାଇଁ ତାଙ୍କର ସେଠି ଟିକେ ରଜ ଟିକେ ଭଲସେ ସିମ୍ ପାଳନ କରାଯାଏ। ତାଙ୍କ ରଜ ଉତ୍ସବ ହୁଏ ତ ସେଇଠିକି ଟିକେ ଯାଇକି ଦୋଳି ଖେଳିକି ଆସି ଥିଲୁ ତାପରେ ଦ୍ଵିତୀୟ ରଜ ଦିନ ସଂକ୍ରାନ୍ତି ଥିଲା। ଇଏ ଆମର ବଟମ ଯୋଉ ଛତିଆ ବଟ ମହାପୁରୁଷ ସେଠିକି ଟିକେ ଯାଇଥିଲୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆମର ସେଇଟା ଯାଜପୁରରେ ଆମର ଯୋଉ କୁହନ୍ତି ଦୁ ଦ୍ୱିତୀୟ ପୁରୀ ବୋଧେ
ପୁରୀ ହଁ ହଁ ହଁ ଜଗନ୍ନାଥ କଳ୍କୀ ରୂପ ଉପରେ ଖଣ୍ଡା ଧରି ବାର ହାତ ଖଣ୍ଡା ଯୋଉ ଦିନ ପୂର୍ଣ୍ଣ ହବ ସେଇଦିନ କଳ୍କୀ ରୂପରେ ଉଁ ଆସି କି ଘୋଡାରେ ଚଢ଼ିକି ଆସିକି ଏ ଯିବେ ପଳେଇବେ।
ଆଜ୍ଞା ଆଜ୍ଞା।
ଶତ୍ରୁ ସଂଘାର କରିବେ ଏଇ ସବୁ
ଆଜ୍ଞା ଆଜ୍ଞା ହଁ ଆମେ ମୁଁ ଯାହା ଦେଖିଛି ଆଉ, ଯାହା ଶୁଣିଛି ବି ଯେତେ ସବୁ ମାନେ ଘଟଣାରୁ ଶୁ ଶୁଣିଛି କି ଆମର ସେଇ ଯୋଉ ବାର ହାତ ଖଣ୍ଡା ଯୋଉଟା ସେଇଟା ପ୍ର ତି ବର୍ଷ ବଢୁଛି ଗୋଟେ ଗୋଟେ ଟିକେ ଟିକେ ବଢୁଛି, ଆଜ୍ଞା। ଆଚ୍ଛା ଆଚ୍ଛା ଦେଖନ୍ତୁ ଆମର ଓଡିଶାରେ କେତେ ପ୍ରକାରର ଅ ସବୁ ଘଟଣା ଘଟୁଛି ବିସ୍ମିତ ଆକାରରେ ଆମର ସମସ୍ତେ ଆଶ୍ଚର୍ଯ୍ୟ ହବା ବାହାରୁ ଯୋଉମାନେ ଆସନ୍ତି ଯୋଉ ପ୍ରଦର୍ଶକ ମାନେ ଆସ ସନ୍ତି ଭ୍ରମଣ କରିବା ପାଇଁ କିନା ଫୁଣି କେତେ ଆସ ଚର୍ଯ୍ୟ ଚକିତ ହେଉଥିବେ।
ହୁଁ ହୁଁ ନିହାତି।
ଆଜ୍ଞା ଆଉ ସେଇ ଆମେ ବି ର ଜରେ ଆମର ବି ସେଇଆ ଜାଣିଛନ୍ତି ତ ସହର ମାନଙ୍କରେ ଗାଁ ମାନଙ୍କରେ ଯୋଉ ଭଳିଆ ରଜ ପାଳନ କରାଯାଏ। ସେଭଳିଆ କଣ ରଜ ସହରରେ ପାଳନ କରାଯାଏ ଗାଁ ରେ ଯେମିତି ରଜରେ ସଖାଳୁ ଉଠ ଉଠିକି ସମସ୍ତେ ପିଠା ପୋଡ ପିଠା ଯୋଉଟା ପ୍ରସିଦ୍ଧ। ପୋଡ ପିଠା କର ନ୍ତି, ଆଉ ବିଭିନ୍ନ ପ୍ରକାର ପିଠା କରନ୍ତି କରିକି ସମସ୍ତଙ୍କ ଘରକୁ ଓ ଯାଚିକି ସମସ୍ତେ ପୁରା ଭଲ ଭାବରେ ମିଳିମିଶି ସବୁ କରନ୍ତି। ସେଠି ସହରରେ ସେମିତି କିଛି ବି ହୁଏନି। ନା ପିଠା ବି ହୁଏନି କୌଣସି ଜାଗାରେ ଏଠି ତ ଗଛ ନାହିଁ ତ ଦୋଳି କେମିତି ଲାଗିବ? ଗଛ ନଥିବା ହେତୁ ଦୋଳି ବି ଲାଗିବ ସହରରେ ସେମିତି ଆମେ ପାଳନ କରିପାରୁନା ବୁଝିଲେ।
ଆଛା।
ଆଜ୍ଞା ତ ମତେ ବି ସେ ରଜ ସମୟରେ ମତେ ବହୁତ ଇଚ୍ଛା, ଯେ ମୁଁ ବି ଗାଁ ରେ ଯାଇକି ପାଳନ କରିବି ଗାଁ ରେ ମଉଜ ମସ୍ତି ଏମିତି କରିବି ହେଲେ କଣ କରିବା ସମୟର ବ୍ୟସ୍ତତା ହେତୁ ପରିସ୍ଥିତି ହେତୁତୁ ମୁଁ ନା ଯାଇ ପାରୁଛି ନାହିଁ ମୁଁ ଉପଭୋଗ କରିପାରୁଛି ସେ ରଜ ପର୍ବକୁ। ଆଜ୍ଞା ଆଉ ଆପଣଙ୍କର ରଥଯାତ୍ରାରେ ବି ଆପଣଙ୍କ ଗାଁ ରରୁ ଯାଏ ବୋଧେ ହେଇି ଯାଏ
ରଥ ରଥ ହଁ ମୋ ମୋ ବାପା ନିଜେ ନେଇକି ଜଗନ୍ନାଥ ହୁଁ। ପ୍ରଭୁ ଜଗନ୍ନାଥଙ୍କୁ ବାପା ନେଇକି ରଥରେ ବସାନ୍ତି ତ ସିଏ ସବୁ ସବୁ କାର୍ଯ୍ୟରେ ସାହାଯ୍ୟ କରନ୍ତି ତାଙ୍କୁ ଟିକେ ଭଲ ଲାଗେ।
ଆପଣଙ୍କ ବାପାଙ୍କର ଆପ ଆପଣଙ୍କର ସୌଭାଗ୍ୟ ଯେ ଆପଣଙ୍କର ବାପା ଏମିତି କାର୍ଯ୍ୟ କରୁଛନ୍ତି। ସ୍ଵୟଂ ଶ୍ରୀ ଜଗନ୍ନାଥଙ୍କୁ ନେଇକି ତାଙ୍କ ରଥରେ
ମୋ ମା ବି ମା ସୁଭଦ୍ରାଙ୍କୁ ନେଇକି ରଥରେ ବସାନ୍ତି।
ଆଜ୍ଞା ସବୁ ସୌଭାଗ୍ୟର କଥା ଆଜ୍ଞା।
ଆ ପୁଣି ଏଇଥରକ ଯାହାବ ସବୁ ହବ ସବୁ କାର୍ଯ୍ୟରେ ବାପା ପଦକ୍ଷେପ ନେବେ ତ ଏମିତି ସବୁ ରହିଛି। ରହିଛି।
ହୁଁ ନିହାତି ଆପଣଙ୍କର ପରିବାରରେ ଆପଣଙ୍କର ସମସ୍ତ ଙ୍କର ଗୋଟେ ସୁନ୍ଦର ହୃଦୟ ଥିବ ସେଥିପାଇଁ ଭଗବାନ ଆପଣଙ୍କ ଠାରୁ ହିଁ ସ୍ପନା ହେବାକୁ ମନ ଆଗଉଛନ୍ତି ବୁଝିଲେ। ଆଜ୍ଞା ଆଉ ଆପଣଙ୍କୁ ଏଇ ବର୍ଷ ତା ପାଗରେ ଏମତି ଯେମତି ଯେମତି ବୃଷ୍ଟିପାତ ହଉଛି, ଲଗାତାର ତ ସକାଳୁ ଲାଗି ରହିଛି ଅନ ତ ବର୍ଷା ହଉଛି ଏଇ ପାଗରେ ଆପଣଙ୍କୁ କଣ କରିବାକୁ ବେଶୀ ମନ ଭଲ ଲାଗେ?
କଣ ବର୍ଷା ତ ହଉଛି ବାହାରକୁ ଯିବାକୁ ତ ଭଲ ଲାଗିବନି। ତ ସେଇ ଘରେ ରହି ଘର ଲୋକ ସମସ୍ତେ ଘରେ ଥିବେ ଟିକେ କଥାବାର୍ତ୍ତା ହଉଥିବେ ଆମେ ସମସ୍ତେ ଟିକେ ବ ବଥିବୁ ଏଇ ସବୁ ଜିନିଷ ଭଲ ଲେ ଟିକେ ଘର ଲୋକ ଲୋକଙ୍କ ସାଙ୍ଗରେ ବେଶି ସମୟ ଦେଲେ ମତେ ଟିକେ ଭଲ ଲାଗେ। ସମସ୍ତେ ଯଦି ଭଲରେ ସମସ୍ତଙ୍କ ମନ ଭଲ ଥିବ ତାହେଲେ ଟିକେ ଭଲ ଲାଗିବ।
ହଁ ହଁ ହଁ ଏମତି ଥାଏ ଆଉ ଏମିତି ବି ଗୋଟେ। ଗୋଟେ ଥାନ୍ତି କି ମାନେ କଣ ଘର ଭିତରେ ରହିକି ସମସ୍ତେ ଚା କରିକି ଖାଇବି ଆମର ଆଳୁ ଫଳୁ ପକେଇକି ପକୁଡି ଛାଣିକି ଖାଇବେ ସେ ଏଥିର ବି ଗୋଟେ ମଜା ଥାଏ ନାଇଁ ଆଜ୍ଞା। ଆଉ ଆପଣ ପଢାପଢି କଣ କରୁଛନ୍ତି, ଏବେ ପଢୁଛନ୍ତି ଆପଣ ପଢିଥିଲେ ଆଜି
ଆଜି ଆଉ ପଢିବାକୁ ସମୟ ହେଇନି ଟିକେ କାଲି ଟିକେ ବ୍ୟସ୍ତ ରହିଗଲି, ଆଜି ଟିକେ ଡେରି ସକାଳୁ ଆଉ ଉଠି ପାରିଲେନି ତ ଟିକେ ଆଉ କାମ ବ୍ୟସ୍ତ ରେ ଟିକେ ଆଉ ପାଠ ପଢିବେନି ସନ୍ଧ୍ୟା ବେଳକୁ ଟିକେ ପଢିବା ଆଉ।
ଆଜ୍ଞା ହଁ ଟିକେ ବ୍ୟସ୍ତତା ଆଉ ପରିସ୍ଥିତି ହେତୁ ହିଁ ପାଠ ପଢାରେ ଅବହେଳା ହେଉଛି। ଆଉ ଘର ପରିବାର ଯେତେବେଳେ ଏକାଠି ହେଇକି ରହିବେ ବଡ ପରିବାରେ ଏକାଠି ହେଇକି ଯେତେବେଳେ ରହିବେ ସେତେବେଳେ
ସମସ୍ତେଙ୍କୁ ବି ଟିକେ ସମୟରେ ହଁ ସମସ୍ତେ ଟିକେ ଗୋଟେ ଜାଗାରେ ବସି ଯାଉଛନ୍ତି। ଏମିତି ତ ମତେ ବି ଟିକେ ଇଚ୍ଛା ହଉଛି ହଁ ସମସ୍ତଙ୍କ ପାଖରେ ଟିକେ ବସିକି କଥାବାର୍ତ୍ତା କରିବାକୁ ତ ତା ଭିତରେ ବି ପାଠ ପଢା ସହିତ ବି ଟିକେ ଏପଟେ ଟିକେ ସମୟ ଦବାକୁ ପଡୁଛି।
ଆଜ୍ଞା ଆପଣଙ୍କୁ ସେମାନଙ୍କୁ ସାହାଯ୍ୟ କରିବାକୁ ପଡୁଥିବ। ସହଯୋଗ କରିବାକୁ ପଡୁଥିବ ରୋଷେଇରେ ହଉ କୌଣସି ଅନ୍ୟ କାମରେ ହଉ।
ହଁ ହଁ ଘରେ ରହିଲେ ପାଠ ପଢିବାକୁ ଗଲେ ତ ଉ ମହାବିଦ୍ୟାଳୟ ଗଲେ। ତ କରି ହୁଏନି ତ ଘରେ ଥିଲା ସମୟରେ ମୁଁ କରେ।
ଆଜ୍ଞା ହଁ ସେଟା ବହୁତ ବଢିଆ ଆପଣ ଇଏ ଭଲ ପରିବାର ଗୋଟେ ପାଇଚି ସିଏ ତା ଭାଗ୍ୟ କହିବାକୁ ଗଲେ ସୌଭାଗ୍ୟର କଥା।
ହୁଁ।
ଆଜ୍ଞା ଆଉ କାଲି ଆପଣ ଆପଣଙ୍କ ଗ୍ରାମରେ ବିଦ୍ୟୁତ ର ବହୁତ ଅସୁବିଧା ରହୁଛି ମୁଁ ମୁଁ ଶୁଣିବାକୁ ପାଇଲି କାଲି ଜଣେ ବନ୍ଧୁ ମତେ ଯୋଗାଯୋଗ କରିଥିଲେ। ମୁଁ ଏମିତି ବାର୍ତ୍ତାଳାପ କରିବା ସମୟରେ ସେ ଏମିତି କହିଲେ କି ହଁ ଏମିତି ବିଦ୍ୟୁତର ବହୁତ ଅସୁବିଧା ରହୁଛି।
ହୁଁ। ଓ ରହୁଛି ଆମେ ଏପଟେ ତ ବେଶୀ କିଛି ନାହିଁ ତଥାପି ସମୟ ସମୟରେ ଗରମ ହଉ ଥିବ ଲାଇନ କଟିଯିବ ସେଥିରେ ଆଉ କଣ କରିହବ? କିଛି ଟିକେ ସମସ୍ତେ ଯଦି ଟିକେ ଯାଇକି ଏ ଯୋଉ ଅନୁରୋଧ କରିକି ସମସ୍ତଙ୍କୁ ଟିକେ କୁହନ୍ତେ। ତାହେଲେ ତ କିଏ କିଛି ଗୋଟେ ପଦକ୍ଷେପ ପଦକ୍ଷେପ ନିଅନ୍ତେ କିଛି ଗାଁ ଲୋକ କିଛି ମିଶିକି କିଛି ଗୋଟେ କହୁନାହାନ୍ତି କି କରୁନାହାନ୍ତି ସେ ତାଙ୍କ ମନ ଇଚ୍ଛା ଯାହା କରୁଛନ୍ତି ତ ରାତିରେ ବିଦ୍ୟୁତ ପଳେଇବ କଣ କରିବୁ ରାତି ଅଧରେ ସମସ୍ତେ ଟିକେ କୁହାକୁହି ଖଲେ କଣ ଟିକେ କଣ ଗୋଟେ ଭଲ ହୁଅନ୍ତା। କେହି କିଛି ତାକୁ ବି ଟିକେ ନଉନାହାନ୍ତି ଦାୟିତ୍ଵ ସେଥିରେ ବି ନଉନାହାନ୍ତି।
ନାଇଁ ଗାଁରେ ରହିଛ ଏ ମିଶି ମିଳିମଶିକି ଯଦି କୌଣସି ଅସୁବିଧା ହଉଛି ସେ ଅସୁବିଧା ର ସମ୍ମୁଖୀନ ହବା। କିମ୍ବା ସମାଧାନ ବାହାର କରିବା ପାଇଁ ଏକାଠି ଠିଆ ହବା ନିହାତି ଦରକାର।
ଗାଁ ଅଛି ସେଠି ଟୋଟାଲି ଇଏ କଟେନି। ଲାଇନ୍ କଟେନି ତ ଆମ ବିଦ୍ୟୁତ କଟେନି ତ ଏ କି ଆମର ଯଦି ତମେ ସବୁ ସମସ୍ତେ ମିଶିକି ଯଦି କିଛି ଗୋଟେ କୁହନ୍ତେ କଣ କରନ୍ତେ ତାହେଲେ କିଛି ସେମାନେ ଟିକେ ଏତେ ଆମେ କ୍ଷତିଗ୍ରସ୍ତ ହୁଅନ୍ତୁ ନାହିଁ ସିଏ ତ କିଛି କରୁନାହାନ୍ତି। ତ ଆମେ କଣ କରିପାରିବୁ?
ହଁ ବନ୍ଧୁ ମୋର ଟିକେ ମା ଡାକିଲେଣି ମୁଁ କିଛି ସମୟରେ କରୁଛି ବନ୍ଧୁ। ଠିକ ଅଛି ଆଜ୍ଞା ଆଜ୍ଞା ଆଜ୍ଞା।